ଶୁଭୁଛି।
କୁହ।
ହଁରେ ମୋର ନୁହେଁ କାନରେ ଫୋନ ଦେଇକି ଗୋଟେ ଡବା ଖୋଲୁଥିଲି ଡାଟା ଅଫ ହେଇଯାଇଛି ସେଥିପାଇଁ କଟିଗଲା। ହଁ କଣ ହେଇଛି କହୁଥିଲୁ ସେଠି ମୁଁ ଖାଇଥିଲି ବା ଖ ଖରା ବେଳେ ଭାତ ଡାଲି ଆଉ ମିକ୍ସଭେଜ ହେଇଥିଲା।
ହଁ। ହଁ ମୁଁ ଖାଇଛି ଭାତ ଡାଲି ଖଟା ଖିରି ପାମ୍ପଡ଼। ପୋଟଳ ବେସନ ଆଉ ସେଇ ମିଶାମିଶି ଆଉ।
ଉଁ ହୁଁ ସେଇ ମିଶାମିଶା ତରକାରୀ ଯୋଉ ପିଲ ଯେ କଣ ପୋଟଳ କଖାରୁ ଆଳୁ ଟମାଟୋ ବନ୍ଧାକୋବି ସବୁ ପକେଇ ପକେଇ କରିଥିଲେ ଆଉ।
ଉୁଁ ହୁଁ ଆଜି ତମ ତମର ଛୁଟି ନା କଣ?
ନା ନା ଆଜି ଖୋଲା ଥିଲା ନା ଦଶଟା ରୁ ଚାରିଟା ମୁଁ ଆସିଲିଣୀ ପା।
ଚାରିଟା ହେଇଗଲାଣି। ମୀନା ମତେ ଟାଇମ ଜଣା ପଉନି ଆମେ ଆ ଏବେ ପହଞ୍ଚିଲୁ। ମାନେ ଘରୁ ପଳେଇ ଆସିଲୁ ଘରୁ ସେତେବେଳେ ସେଠି ଆସିଲୁ ତିନିଟାରେ ଆସି ସେଠି ପହଞ୍ଚିଲୁ। ନାଚି ନାଚି ଗୋଡ଼ ହାତ ବିନ୍ଧିଲାଣି ବାହାଘର ଚାଲିଛି ସେପଟେ
କାହା ବାହାଘର ହଉଚି।
ମୋ ମାମୁଁଙ୍କ ପୁଅ ଯୋଉ ଚିକୁୁ ଭାଇଙ୍କ ଭାଉଜ ଯିଏ ହେଇନି ଛନ୍ତି।
ହୁଁ ହୁଁ ତା ଭାଇ।
ଙ୍କ ପୁଅ।
ଓହୋ।
ତ ସିଏ ବଡ ମାମୁଙ୍କ ଝିଅ ହଁ ଆଇଛନ୍ତି ଝିଅ ଟା ପୁରା କିଉଟ ଟା।
ତାଙ୍କର ଝିଅଟେ ହେଇ ଗଲାଣି?
ହଁ ପୁରା ଉ ଫରେନ୍ ଛୁଆ ଭଳିଆ ସେ ଦେଖାଯାଉଛି। ହଁ ଭାଇ ଆଜି ଆସିବେ ସନ୍ଧ୍ୟା ବେଳକୁ କାଲି ଆସିବେ କାଲି ପଳେଇବେ।
ଥିଲା ଚାରି ଅଧ ଦେଇଥିଲା ଠିକ ହେଇଥିଲା। ନହେଲେ ମଟର ତରକାରୀ ସେ ମଟର ତରକାରୀ ଭେଦା ହେଇନି ଯଦି ପାରୁଛ ସୋୟାବିନ ତରକାରି କରିଦିଅ। ଆଉ କାଲିକି ଦିନ ବେଳା ମାଛ ଦେଇ ଦେଲାନା। ସେ ଛ ଫତୁ ହବ ଦିନରେ ରାତିକି ସେଇଟୁ ମଟର ତରକାରୀ କରିଦବା ସେଠୁ ଆଉ ଦି ଦିନ ରେ କଣ ଜିନିଷ କିଣି ଆଣିବା ପରିବାପତ୍ର ତାପରେ ବୁଧବାର ଠାରୁ ପାଳି ଷ୍ଟାର୍ଟ କରିଦେବା। ବୁଧବାରୁ ବୁଧବାର ଠୁ ମଙ୍ଗଳବାର ପର୍ଯ୍ୟନ୍ତ ହବ ଆଉ।
ଶେଷ ଶେଷ ହେଇଯିବ ମଙ୍ଗଳବାର ଦିନ ସେଟୁ ସରିଗଲା ସବୁ ହିସାବ କିତାବ ହେଇଯିବ। ପର ଠାରୁ ସେଠୁ ପାଳି ଷ୍ଟାର୍ଟହବ ପାଳିର ହିସାବ ହବ ଯେମତି ହଉଥିଲା ଆଗରୁ। ସେପଟ ଆଉ ଆଜି ରାତିରେ ସମସ୍ତଙ୍କୁ ଯୁ ଯୋଉ ଯୋଉ ସବୁ କାମରେ ରହିବେ। ସେଇଟା ଆଜି ଡିସ୍କସନ୍ କରିବା ଆଜି ରାତିରେ। ଆଉ ଭାତ ସୋୟାବିନ ତରକାରୀ ନୁହଁ ଆଉ କଣ ତମେ କହୁନ? ଡାଲି ହଁ କର କିଛି ନାହିଁ ମୁଁ କହିଲୁ ତରକାରୀ ଯଦି କରିଦବ ଗୋଟେରେ ହେଇ ଯିବ ହିଁ ହିଁ ସେଥିରେ କଣଅଛି ହଁ।
ହୁଁ ଆଉ କଅଣ? ଯୋଉ ନାଇଁ ଆମର ସେ ଯୋଉ ରୋଷେଇ କରିବା ପାଇଁ ଭାଉଜ ପଳେଇ ଆସିଛନ୍ତି ତ ଯୋଉ ଯା ଆସିକି ପଚାରୁଥିଲେ କି କଣ ଦଉ ମାନେ ରୋଷେଇ କରିବା ଆଜି ମୁଁ କହିଲି ସୋୟାବିନ ତରକାରି କରିଦବା ନା ଭାତ ଡାଲି ସୋୟାବିନ ଆଳୁ କଷା କରିଦବା। ମୁଁ କହିଲି ହଁ କରିଦିଏ ସେଇ କଥା ଆଉ। ଥିଲୁ ଆଉ।
ହଁ।
ତାଙ୍କର ଝିଅ ଟେ ହେଇଗଲାଣି ନା?
ହଁ ବା ସୁନ୍ଦର ଝିଅ ଟା ଆଜି ଭାଇ ଆ
ସିଏ ଚିକୁର ଭାଇ ହବ ନା ମାମୁଁ ହବ।
ସେ
ହଁ ଭାଇ।
ସେ ପା ପିସି ଶାଶୁ ହଁ ମା ଜିଏ ମୋ ଜେ
କଣ ହେବେ?
ପି ସିମ୍ ହୁ।
ଓହୋ ଏଇ ତୁ କହିଦେଉଛୁକି ତାଙ୍କୁ?
ନା
କଣ ହେଇଚି କଣ ହେଇଚି? ଆରେ ତୁ ଭଏସ୍ କଟୁଚି କଟୁଚି ତୋର କଥା ଶୁବୁନି।
କଣ କହିଲୁ? ହାଲୋ।
ଶୁବୁଚି? ହଁ। ମୁଁ କହିଲି ମୁଁ ଯେବେ ବାହାଘର ଦିନ କଥା ହୋଉନଥିଲି। ସେ ଆସିଥିଲେ ଯୋଉ ଚିକୁ ଭାଇ ସେଇଦିନ ହେଇଲୋ ପୋଲିସ ଆଇଲାଣି ଏଠି ଏଇନୁ ଝଗଡା ହେଇ ହଁ ସେଇ କଥା କହିଲେ। ତୁ କେମିତି ଚିହ୍ନିଲୁ। ମୁଁ କ ଏ ଆମ ଗାଁ ପିଲା ମୁଁ ତା ତ କୋଉ ଆଗରୁ ତାଙ୍କୁ ଚିହ୍ନିଚି। ନା ଓହୋ।
ଓହୋ ହୋ ଓ ସେ ଯୋଉ ବରଯାତ୍ରୀରେ ଆ
ହଁ ହଁ ହଁ ଯାହାବି ହେଲେ ମାମୁଁ ଘର ଇଏରେ ପଚାରିବେ ନା। ମୁଁ ତାକୁ କହିଲି ସିଏ ଆମ ଗାଁ ପିଲା। ଏଠିକା ବନ୍ଧୁ ବୋଲି ଆମେ ଚିହ୍ନା ପରିଚୟ ହେଇଗଲୁ ଆଉ କହିଲେ ସିଏ ମୋ ଭାଉଜ ହେବେ ମୁଁ ସେ ଆମ ଦିଦି ହବ। ହୁଁ।
ଆଉ କ‌ଅଣ ତୁ କେତେଟା କାମ ପୂରଣ କଲୁଣି?
ଛଅଟା।
ଉଁ ହୁଁ ଜଲଦି ଜଲଦି କରିଦେ ଦଶଟା ଖଣ୍ଟେ କରିଦେ।
ହଁ ପା ଆଜି ଭାଉଜ କୋହୁଥିଲେ କାଲି ଫୋନ୍ କରିଥିଲେ ବଡ ମାଙ୍କ ଫୋନରେ। ଆଜି କୋହୁଚନ୍ତି ବୋଉଙ୍କୁ ଫୋନରେ କରିବ। ମୁଁ କହିଲି ମୁଁ ଘରୁ ଯାଏ। ଆଜି ତ ପଳେଇବି ମୁଁ। ମୁଁ ଯାଏ ଟିକେ ଘରେ କରିବି ଫ୍ରି ହେଲେ ଆଉ ଏଠି ତ ଏଇ ଯୋଉ ଘୁଁ ଘୁଁ। ‌ଏ ବଳିଆ। ବଳିଆ ଶୁଭିବନି ତାଙ୍କୁ। ହଁ ସିଏ ରହିବ।
ଓହୋ ତୁ ଏକା ପଳେଇ ଆସିବୁ?
ହୁଁ। ବାପା ଘରେ ଆମେ ଆସିବୁ ଫୁଣି ଭୋଜି ଦିନ ଆଉ।
ଓହୋ କୋଉଠିକି ଯିବ ଭୋଜି ଦିନ ମାମୁଁ ଘ ରଜ ଆଜି ଯୋଉ ଇଆଡେ ତମେ ବସରେ ଯାଅ?
ହଁଅଁ।
ବସରେ ଗଲେ କୋଉ ପଟେ କୋଉ ପଟେ ଦେଇ ଯାଅ?
ବସରେ ଗଲେ ସାଲେପୁର ସାଲେପୁରରୁ କୁଆଁ ପାଳ କୁଆଁପାଳରୁ ସିଧା ମାମୁ ଘର ଆଉ। କୁଆଁପାଳ ପା ହେଇପଟେ ଛତିଆ ଆଡେ ମୁଁ ତାଙ୍କୁ ଦେଖେ ମାଁଇ ଯଦି ଯିବେ ମାଁଇକି ନେଇଯିବ ନହେଲେ
ତମ ମାମୁଁ ଘର କୁଆଡେ କହିଲୁ?
ମୋ ମାମଁ ଘର ଜୟପୁର।
ହଁ ଅ ତ ଜୟପୁର ତ ଯାଇଁ ସେପଟେ ପାରାଦ୍ୱୀପ ଆଡକୁ।
ନାଁ ନାଁ ସ୍ୟାଢେ ଆଉ ଗୋଟେ ଜୟପୁର କଣ ଥିବ।
ଓହୋ ଆଡେ କୁଆଡେ ଜୟପୁର?
ଆମର ବାଲିଚନ୍ଦ୍ରପୁର ଯିବ ଆଡେ।
ହୁଁ।
ସେ ଚଣ୍ଡୀଖୋଲ ବାଲିଚନ୍ଦ୍ରପୁର ସେ
ଓହୋ ମୁଁ ଭାବୁଚି ଉଁ ସେୟା ଚିକୁ ମାମୁଁ ଘର ଯାଇ ସେପଟେ ହେଲାଣି ଜୟପୁର ଆସି ଏପଟେ ହେଲାଣିଁ ଏତେ ଦୂରରୁ ତାଙ୍କର ବାହାଘର କେମିତି କଲେ।
ନା ସେଇ ଜୟପୁର ନୁହେଁ।
ଓହୋ। ହଉ ଆଉ।
ଏଠି ପାହାଡିଆ ଜାଗା, ପାଣି ଫାଣି ମିଳୁନି ତଥାପି ଯୋଉ ପାଣି ସେ ପାଣି ସବୁ ବୋଇ ନେଇ ଗଲେଣି ଡାଲା ବାଜିଲାଇଁ ଗରମରେ
ପ୍ରବଳ ଗରମ ହଉଛି ବା।
ଏ ତା ଧିଏରେ ପୁଣି ଯୋଉ ଖରା ବେଳିଆ ନାଚ
ହୁଁ ହୁଁ ଖରାବେଳିଆ କେମିତି ନାଚୁଥିଲ ବେ?
ଗୋଟା ଆଉ ଜୋସ୍ ଆଉ।
ହଁ ମୋ ନନା ବାହାଘର ବେଳେ ସାନ ନନା। ସେତେବେଳେ ଉମ୍ କଣ ଏତେ ନାଜ ଫାଜ ମାଡେ ହେଲା। ଏ ନଚା ନଚି ହେରିକା କରିବାକୁ। ଆମେ ଏତେ ନାଚି ନ ଥିଲି। ମୁଁ-ଉଁ ନାଚି ନଥିଲୁ ହଁ ଚିଣ୍ଟୁନନା ବାହାଘରକୁ ନାଚିବୁ। ଚିଣ୍ଟୁନନା, ଦି ପୁ ନନା। ଯୋଉ ନାଜ ଏବେ ବି ମତେ ନାଜ ମାଡିବ। ଓ ହୋ ବଡ ବ ସବୁ ବନ୍ଧୁବାନ୍ଧବ ଆଇଥିବେ। ଆମର କେ କେତେ ବନ୍ଧୁବାନ୍ଧବ। ସେମାନେ ଯୋଉ ଆଇଥିବେ, ସବୁ ଭାଇ ଫାଇ
କିଏ ସେଇ ଭାଇଙ୍କ ବାହାଘରରେ ଯେତିକ ନାଚନ୍ତି। ମୁଁ ହେଇ ମୋ ବିକାଶ ଭାଇ ଚିକୁ ଭାଇ ବାହାଘରରେ ନାଚିଲି, ଏଠି ମା ମାମୁଁ ପୁଅ ଦିଟା ବାହାଘରରେ ନାଚିଲି। ଆଉ ମୋ ଟିକିଲି ଦେଇ ମାମୁଁଘରକୁ ଯାଇଥିଲି, ତା ମାମୁଁ ପୁଅ ବାହାଘରରେ ନାଚିଥିଲି। ଆଉ ଥାନ୍ତେ କିଏ ତା ବାହାଘରକୁ ନାଚିବ।
ହୁଁ ହୁଁ। ଆଉ କଣ କହ? ସେପଟ କ ଏରିଆ ସବୁ କେମତି କଣ କହୁନୁ?
ସେଦିନ ବୋଉ ଫୋନ କରିଥିଲେ ୟାକୁ, ଇଏ କଥା ହଉଥିଲା ମୁଁ କଲ୍ କଲାଉକୁ ବିଜି। ସୋଉଠୁ ମୁଁ କହଲି କାହା ସହ କଥା ହଉଚ? ନା ଘରେ ଫୋନ୍ କରିଛନ୍ତି। ମୁଁ କହିଲି ଘରେ ମାନେ କିଏ? ନା ବୋଉ। ମୁଁ କହିଲି କନଫରେନ୍ସ କଲ। ହେଉଠୁ କଲା, ମୁଁ ମ୍ୟୁଟ୍ କଲି ସେ ତାଙ୍କର କଥା ହେଲେ। ସେଇଠୁ ସିଏ ପଚା ବୋଉ ପଚାରୁଚନ୍ତି, ଆଉ ବାଇଆ ତତେ ମୁଁ ଜାଣିନଥିଲୁ ଲୋ। ଶଳା ତମେ ମୋ ପୁଅ ଝୁଅ ହେଇ ଏଇଆ କଲ। ହେଲା। ସୋଉଟୁ ମୁଁ ହସୁଛି। ସେଉଟୁ ସେଉଟୁ ମୁଁ କହିଲି ଆଉ କଣ କଥା ହଉଚନ୍ତି। ମୁଁ ମୋର ମ୍ୟୁଟ କରିଦେଇ କୁରକୁର କୁରକୁର ହଉଛି ଆଉ। ସୋଉଟୁ ସିଏ କହୁଛନ୍ତି ଆଉ ମୁଁ ଭାବିନଥିଲି ଲୋ, ନା ତୁ ଭାବିବୁ କଣ ଏଇ ସିଏବା ଆଜିକାଲି ହେଲାଣି ଆଉ ତୁ ଭାବିବୁ କଣ? ନାଁ ହଁ ବା ମୁଁ ସେଇଥିପାଇଁ ଭାବିଲି ତତେ ତତେ ଟିକେ ପଚାରି ଦିଏ। ସୋଉଠୁ କହିଲେ ଆଉ ସମସ୍ତେ ଇଏ କେହି କିଛି କହୁନଥିଲେ ଆଉ ହଉ ପିଙ୍କି ଭାଉଜ ତ ଜାଣିଥିବୁ, ଆଜି ଏଇଟା ଅଛି ମାନେ ହେଇଟା ଅଛି ମାନେ, ସବୁ ଇଏ କରିଦେଇକି ସିଏ କରିଦେବି ଆଉ ସମସ୍ତେ ରାଜି କିନ୍ତୁ ବାପା ଟିକେ ଏଇନା କହୁଛନ୍ତି ବାହାଘର ହେଇନି ବାହା ହବ ମନା ନାହିଁ। ସେ ଏବେଠୁ ଟିକେ ଏମତି ଆସୁ ବୁଲିକି ଯାଉ। ରୁୁହା ରୁହି ହଁ ମୁଁ କହିଲି ହଁ ମ ମୁଁ କ ଯାଇ ରହୁଥିଲି। ସେଦିନ କେହି ନଥିଲେ ବୋଲି ରହିଗଲି ନା।
ହୁଁ ହୁଁ।
ହୁଁ।
ଆରେ ଥୋଡି ଘରେ ବାୟା ଥିବ ତୁ ସେତିକି ବେଳେ ଆସିବୁ ଘରକୁ
ହଁ।
ହୁଁ ଭଲ କଥା ନୁହେଁ ନା ଆଉ କଣ କହୁଚୁ?
ସେ ଏୟା କଥା ହଉଥିଲେ ତାପରେ କହିଲେ ହେଇଠୁ ଇଏ କହିଲା, ସିଏ ଝିଅ ତୋର ପସନ୍ଦ ହେଲା କି ନାଇଁ? ନା ହଁ ପସନ୍ଦ। ସିଏ ମୋ ସାଙ୍ଗେ ବସି ଖାଇଲା, ଗପିଲା ଆଉ ସିଏ ଟିକେ କଏଦ କଇଲା, ନା ତାକୁ ପିଙ୍କି ପଚାରିଲା ଆଉ କହୁନ କଣ ଖାଉ ମାନେ ହସ୍ପିଟାଲରେ ଯୋଉ ମେଡ଼ିକାଲରେ ଖାଉଛ କଣ କେମିତି ଖାଉଛ ଆଉ କଣ? ସୋଉଟୁ ସିଏ କହିଦେଲା ଆଉ ଆମେ ତ ଆଇଁଷ ଖାଇପାରୁନୁ ସେଠି ପଶୁନି ସେଇଥିପାଇଁ ନନାକୁ ପଠେଇ ସକାଳୁ ସକାଳୁ ମାଛ ଫାଛ ଆଣି ଭାଜି ତାକୁ ଖାଇଉଛି ସେଠୁ ନା ହଁ ସେ ଏବେ ତ ଏମିତି ଆଗକୁ କଣ ହବ କଣ କହି ହଉଛି?
ଆରେ ଶୁଣ ପିଙ୍କି ଭାଉଜ ଭଲ ହେଲା। କିଛି ଖରାପ ନୁହେଁ କିନ୍ତୁ ମେନ୍ କଥା ହଉଛି।
ହ ସେ ଟିକେ ହାଉ ସବୁ କଥାକୁ ହଁ ମତେ ବା କହୁଛନ୍ତି ମାନେ କହିଲେ କି ଏବେ ତମେ ଭଲସେ ମିଶୁଛ ଆଗକୁ କେମ କଣ ହବ ତ ମୁଁ ଜାଣିନି ତଥାପି ଭଲସେ ମିଶୁ ତ ମୁଁ କହିଲି ତମେ ସବୁବେଳେ ଭାବ କି ମୁଁ ତମ ସାନ ଭଉଣୀ ନା ମ ହଉ ଦଶ ମିନିଟ ହେଇଗଲା?